ଆଜ୍ଞା ମ୍ୟାଡ଼ାମ ପ୍ରଣାମ ଆଜ୍ଞା ମ୍ୟାଡ଼ାମ ପ୍ରଣାମ।
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଉ କଣ କରୁଛନ୍ତି?
ବସିଛି।
ଓହୋ ଆଉ ସକାଳେ କଣ ଖିଆ ପିଆ ହେଇଥିଲା ଆପଣଙ୍କର?
ମୁଁ ଘରେ ସକାଳେ ଚୁଡ଼ାକୁ କଦଳୀ ଖାଇଥିଲି।
ଏବେ ଖରାବେଳେ କଣ ଖାଇଛନ୍ତି?
ଭାତ ଡାଲି ଭଜା।
ଆଜ୍ଞା ଆଜ୍ଞା। ଆଉ ଏବେ କିଛି ଚାରିଟା ହେଲାଣି ଏବେ କଣ କରୁଛନ୍ତି? ଘରେ ଅଛନ୍ତି ନା ବାହାରେ କୁଆଡେ ବୁଲୁଛନ୍ତି।
ନାଇଁ ଘରେ।
ଓ ହଁ ଆଉ ଆପଣ କଣ ପାଠ ମାଠ ପଢାପଢି ଆଇ ସଇଲାନି।
ଏବେ ମୋର ଗ୍ରାଜୁଏସନ୍ ସରିଛି ମୁଁ ବିଇଡ଼ି ପାଇଁ ପକଉଛି କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରିପେୟାର ବି ହେଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ଭଲ। ଆଜ୍ଞା ଆଜ୍ଞା ଆଉ କଣ ଏବେ ଘରେ ନା କୁଆଡେ? ଅଛନ୍ତି କଉଠି ଜବ୍ କ ନାଇଁ ଖାଲି ଘରେ ପଢାପଢି ପାଇଁ ପ୍ରିପାରେସନ ହଉଛନ୍ତି?
ଘରେ ପଢା ପଢି ଚାଲିଛି ଆଉ।
ହ ହଉ। ଆ କଣ ଆପଣଙ୍କ ଘର କତିରେ କେତେ ଭଲ ଭଲ ପି ପ୍ଲେସ୍ ଅଛି ଜାଗା କତେ ଅଛି ସେଏ କହିବେ ଶୁଣିବା।
ଆମ ଆମ ଘର ପାଖରେ ଆମ ଘରଠୁ ଅଳ୍ପ ଉପୂବାଟରେ ଅଛି ଅଂଶୁବା ଅଛି ଆଉ ଜାଣିଥିବେ। ଅଂଶୁପା ଅଂଶୁପା ଗୋଟେ ହ୍ରଦ ଏଠି ମଧୁର ମଧୁର ଜଳ ହ୍ରଦ ଯେହେତୁ ଏଇଟା ଓଡିଶାରେ ଫେମସ ହ୍ରଦ ଗୋଟେ। ଏ ବୁଲେଇବାକୁ ଅଛି ସେଟା ପାଖରେ ମନ୍ଦିର ଫନ୍ଦିର ବି ଅଛି। ଆଉ ଦିଟା ପାର୍କ ଅଛି, ସେଠି ବୁଲି ପାରିବ ଆଉ। ଆଉ ଏକରେ ସପ୍ତ ଶଜ୍ୟା ଅଛି ତାପରେ କପିଳାସ ଅଛି। ସେକରେ ଉଁ ଜୋରଣ୍ଡା ଘା
ଆଜ୍ଞା ଆଜ୍ଞା କପିଳାସ କେବେ ଯାଇଛନ୍ତି?
ହଁ ହଁ।
ଆଉ କପିଳାସ କେମିତି ଯାଆନ୍ତି କେମିତି ଲାଗେ। କୁଆଡେ ଯାଆନ୍ତି ଗାଡିରେ ଯାଆନ୍ତି କି ପାହାତ ଚଢ଼ିକି ଯାଇଛନ୍ତି।
ଆମର ଆମର କପିଳାସ କଲାବେଳେ ଆମେ ବଧାବେେ ଗଡି ରେ ପଳଉ ଆଉ। ଘରୁ ଅଳ୍ପ ବାଟା ହୁଏ ତ ସେଥିପାଇଁ ଆମେ ବାଇକ ରେ ପଳାଉ ଆଉ। ସେଠୁ ଡାଇରେକ୍ଟ ପଳଉ ଗାଡି ନେଇକି ଉପରକୁ ସେମିତି କେବେ ଶିଡିରୁ ଚାଲିକି ଆମେ ଯାଇନୁ ନା ନା।
ମୁଁ ବି ତ ଯାଇଛି କପିଳା ଏ ରଜକୁ ଯାଇଥିଲି ହୁଁ। ଥରେ ରଜକୁ ଯାଇଥିଲି ଏବେ ଯାଇଥିଲି ରଜ ତ ଗଲା ଏବେ ତ ରଜରେ ମୁଁ ଯାଇଥିଲି। ଆଉ ଥରେ ବୋଲବମ୍ ଯାଇଥିଲି ପାଣି ନେଇକି ଯାଇଥିଲି ଠାକୁର ମାନଙ୍କ ପାଖକୁ ଠାକୁର ପାଖକୁ ଯାଇଥିଲି।
ହୁଁ।
ତ ମୁଁ ସିଢଡିିରେ ଚଢେଇକି ଯାଇଥିଲି ଯେତେବେଳେ ଯାଇଥିଲି। ଉଁ ପାଣି ନେଇକି ଠାକୁରଙ୍କ ଦେଇକି ଯାଇଥିଲି। ଆମ ଘର ଘର ତରୁ ହବ ସା ଅଠ କିଲୋମିଟର ହେଇଯିବ ଆ ପାଣି ନେଇକି ଯାଇଛୁ ଯେହେତୁ ତ ମୁଁ ଆସିି ଭାବିଲି ଆମେ ତ ଏତେ ଜଟାରୁ ଚାଲିକି ଆସିଛୁ। ତ ମୁଁ ପାହାାରୁ ଚଢି ଯିବାଟା ମତେ ବହୁତ ଭଲ ଲାଗିବ ଟାର୍ଗେଟ ରଖି ଯାଇଥିଲୁ ଆମେ ତାପରେ ବି ମୁ ବିଜୟ ପାଇଥିଲି ଯାଇଥିଲି ଚଢି ଚଢିକିନା ମତେ ଖୁସି ଲାଗିଲା ଠାକୁର କତିିକାଇ। ତେର ଶହ୍ ବାଉନ ପାଚ।
ହଁ।
ବହୁତ ଖୁସି ଲାଗିଲା ସେ ଚଢ଼ିକିନା ମୁଁ ଚାଳିଶ ମିନିଟ୍ ପଚିଶ କୋଡିଏ ମିନିଟରେ ଆମେ ବୋଲବମ ଯାଇଥିଲୁ ଭାଇରେ ମୋର ଚଢେଇଥିଲୁ। ଜୋରେ ବହୁତ ଜୋରେ ପାହାଚ ଚଢି ଚଢି ଯାଉଥିଲୁ ତ ବହୁତ ଭଲ ଲାଗିଲା। କି ଆମକୁ ଭଗବାନ ଆମେ ବ ପାଣି ନେଇ ଯାଇଥିଲୁ ହଁ। ଭଗବାନ ଆମକୁ ନେଇଗଲା ଟାଣିକି ସେଇଟା ବି ଇଏ।
ହଁ ତାକୁ ଓଡିଶାର କୈଳାସ ବୋଲି ବି କୁହାଯାଉଛି।
ଆଜ୍ଞା ଆଜ୍ଞା ଆପଣ ରଜ ତ ଏବେ ରଜ ଗଲା। ଆପଣ କୁଆଡେ କୁଆେ ଯାଇଥିଲେ ରଜରେ?
ଆମର ଏଠି କହିଲି ଅଂଶୁପା ପାଖ ଆମେ ଅଂଶୁପା ବୁଲି ଯାଇଥିଲୁ ସେଠି କୋଟ କୋଡ ପାର୍କ ଯୋଉ ଅଛି ସେଠିକି ବୁଲି ଯାଇଥିଲୁ। ଆଉ ଆମର ତ ଗାଁରେ ପର୍ବ ହୁଏ ଆଉ ଦୋଳି ଫୋଳି ବି ଲାଗେ ଖେଳ ଫେଳ ହୁଏ ଆଉ ସେଟା ଆମେ ଗାଁରେ ରହିକି ପାଳନ କରୁ ଆଉ ଘରେ ତ ଆଜ୍ଞା।
ଆ ଏବେ କଣ ଆପଣଙ୍କର ସେଠି କିଛି କିଛି ଗଛର କିଛି କୁହନ୍ତୁ କୋଉ କୋଉ ଗଛ ଲାଗେ ଅଛି ତ ଆପଣଙ୍କୁ ବହୁତ ଭଲ ଲାଗେ ଗଛ କିଛି ଖାଇବାକୁ ବି ଭଲ ଲାଗେ ଫଳରେ କିଛି କହିବି ଶୁଣିବା।
ଅ ଭଲ ଲାଗେ ଆମର ଏଠି ସବୁ ପ୍ରକାର ଗଛ ଆମର ଏଠି ସବୁ ପ୍ରକାର ଗଛ ଅଛି ନଡିଆ ଗଛ ଅଛି। ପିଜୁଳି ଗଛ ଅଛି ସବୁ ପ୍ରକାର ବିଭିନ୍ନ ପ୍ରକାର ଫଳ ଗଛ ଯୋଉଗୁଡା ବାରିରେ ହେଇପାରିବ ସେ ଗଛ ସବୁ ଅଛି। ଅମୃତ ଭଣ୍ଡା ଅଛି। ତାପରେ ଆତ ଯୋଉ କୁହନ୍ତି ଅଛି ଆମର ଏଠି ଆମ୍ବ ବଗିଚାଟ ବି ଅଛି ପୁରା। ଆଉ
ଆଜ୍ଞା।
ବଢିଆଳ ଗଛ ବି ଅଛି। ଲେମ୍ବୁ ଲେମ୍ବୁ କାନ୍ଧିଆ ସବୁ ଗଛ ଅଛି ଯେତିକି ସବୁ ଖାଦ୍ୟ ନର୍ମାଲି ଖାଇବା କଥା ସେ ସବୁ ଗଛ ଅଛି ସଜନା ଗଛ ବି ଅଛି। ଆମର ପ୍ରାୟ ସବୁ ସବୁବାରେ ସପ୍ତାହକୁ ଆମର ଦିଥର କି ନେଖା ଶାଗ ବି ହୁଏ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ କଣ ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ମୋର ହେମତି କିଛି ଖାଇବା ଭଲ ନୁହଁ ମତେ ଦହିବରା ତଥାପି ଭଲ ଲାଗେ ଆଉ।
ଦହିବରା ତ ସକାଳୁ ସବୁଦିନ ଦହିବରା ଖାଉଥିବେ ନିଶ୍ଚିନ୍ତ।
ନାଇଁ ନାଇଁ ଆମର ଘରେ କେବଳ ଆଉ ରବିବାର ଦିନ ତମେ ବାହାର ଖାଦ୍ୟ ଖାଇପାରିବ ଆଉ ନହେଲେ ଯଦି ଘରେ ହେଇଥିବ ଖାଇବ। ଆଉ ଏମିତି ଘରେ ଖାଇବାକୁ କେହି ଆଲାଓ କରନ୍ତିନି।
ଆଜ୍ଞା ବହୁତ ଭଲ ତ ସବୁ ଦିନ ତ ବାହାରେ ଖାଇବା ଭଲ ନୁହଁ। ଠିକ ନିଏ ତା ଅଛି। ହୁଁ ଆଉ ଆଉ କଣ ଆପଣଙ୍କର ଫସଲ ମସଲ କାଁ ଲାଗିଚି?
ଆମର ଏବେ ଧାନ ଲାଗିଛି ଆଉ ଏବେର ତ ପାଗ ଦେଖିଥିବ ତ କେତେ ଖରା ହଉଥିଲା ସେଥିପାଇଁ ଅଲଗା ଅଲଗା କିଛି ଫସଲ ଲାଗିନି। ଆଉ କୋବି ତଳି ଅ କୋବି ଗଛ ତଳି ପକେଇବା ଏବେ ଜଷ୍ଟ ଷ୍ଟାର୍ଟ ହଉ ଛି ଆଉ ଆଉ ବଡ ବାବାଙ୍କ ଘରେ ମକା ଲାଗିଚି ଆଉ।
ଆଜ୍ଞା ଆଜ୍ଞା ଆଉ ମକା ଆଣି ଖାଉଛନ୍ତି ସିଜେଇକି ଖାଉଛନ୍ତି।
ହଁ ହଁ।
ଓହୋ ଆଉ ଆପଣଙ୍କୁ କିଛି ଆଇଁଷ ମାଇଁଷ କଣ ପସନ୍ଦ କଣ ସବୁ ପସନ୍ଦ?
ନାଇଁ ଆମର ଗାଁ ଘରେ କେହି ଖାଆନ୍ତିନି।
ପୁରା ଇଏ ଭେଜ୍। ସାଧା ପୁରା ସାଧା ହଁ ମୁଁ ବି ତ ସାଧା। ହଁ ଆଉ ମୁଁ ବି ତ ପୁରା ସାଧା ଛାଡିିସାରିଲିଣି। ବର୍ଷେ ହବ ଛାଡି ସାରିଲିଣି ପୁରା ସାଧା।
ଭଲ ଗୋଟେ ଜୀବ କୁ କାହିଁକି ଅଯଥା ମାରିବା ତା ଅପେକ୍ଷା ଯାହା ମିଳୁଛି ପ୍ରକୃତି ଆମକୁ ଯାହା ଦୋଉଚି ତାକୁ ଖାଇ ରହିବା କଥା।
ଆଜ୍ଞା ଆଜ୍ଞା ହେଇଥି ପାଇଁ ତ ମୁଁ ଛାଡ଼ିଦେଲି।
ଆଜ୍ଞା।
ଆଉ କେବେ ଆମ ଇଆଡେ ଆସଚନ୍ତି ଆମର ଘର ହେଲା ଛତିଆ। ଛତିଆ ଇଆଡେ କେବେ ଆସୁଛନ୍ତି ବଡ ବଡ଼ ଠାକୁର କି କିଛି ଏପଟେ ଏରିଆକୁ କିଛି ଆଇଚନ୍ତି ବୁଲିବାକୁ?
ଉଁ ସେ ମୁଁ ଛୋଟ ବେଳେ ଯାଇଥିଲି ସିଆଡେ ବୁଲିବାକୁ ଆଉ ଏବେ ଯାଇନି। କେବେ ହବ ଯଦି କହିବେ ଆଉ ଉ ସେ କରେ ସେ କରେ ଜାଗାକୁ ଆମର ସେ କରେ କେହି କିଛି ରିଲେଟିବ ବି ନାହାନ୍ତି। ତ ଆମେ ହେକର ଜାଗାକୁ ଯାଉନା। ଆମର ଏ କରେ ସବୁ ଗଲେ ପୁରୀ ଫୁରୀ ସଦାବେଳେ ଯାଉ ହାରି ଆଉ। ଆଚ୍ଛା ଆପଣଙ୍କ ଗାଁରେ କଣ କଣ ପର୍ବ ସବୁ ପାଳନ କରାଯାଏ?
ଆମର ତ ଆମର ତ ପର୍ବ ହେଲା ରାକ୍ଷୀ ପୂର୍ଣ୍ଣିମା। ବଡ ପୂର୍ଣ୍ଣିମା ଆମର ଆମ ପୂର୍ଣ୍ଣିମାଟା ହେଲା ସେଇଟା।
କଁ ଗାଁରେ ଯାତ୍ରା ଫାତ୍ରା ହୁଏ।
ନା ଯାତ୍ରା ହୁଏନି ଯାହା ଏଠି ହୁଏ ଆମ ଯାତ୍ରା ହୁଏ ଆମ ଯୋଉ ବାଲିଯାତ୍ରା ଛତିଆ ରେ ଯୋଉ ବାଲିଯାତ୍ରା ହୁଏ। ଜାଣିଥିବେ ଛତିଆ ରେ ଯେମିତି କଟକରେ ବାଲିଯାତ୍ରା ହୁଏ ଏଠି ସେମିତି ତିନି ଦିନ ଲାଗିକି ହୁଏ। କଟକରେ ସାତ ଦିନ ହୁଏ ଏକ ମାସେ ଏଠି ତିନି ଦିନ ହୁଏ।
ଆଛା।
ଏ ଆଉ ଜଣେ ଛତିଆ ରେ ହୁଏ ଛତିଆ ରେ ବି ରଜ ପର୍ବ ପାଳନ ହୁଏ। ଦୋଳି ମୋଲି ଲାଗେ ଆଉ କେତେ କୋଉ ମେଲଣ ହୁଏ ମେଲେନ ଜାଣି ଥିବେ ସକାଳୁ ଯୋଉ ଭୋରୁ ଯୋଉ ଜିନିଷ ଟା ହୁଏ। ତ, ଏଠି ହୁଏ ଆମର ତିନି ଚାରିଟା ମେଲଣ ହୁଏ, ଏମିତି ବହୁତ ପର୍ବ ହୁଏ ଆଉ।
ଆପଣଙ୍କର ସେଠି ରଥଯାତ୍ରା ହୁଏ?
ଆଜ୍ଞା, ଆଜ୍ଞା ବଟ ଠାକୁର ତ ପୁରୀର କହିବାକୁ ଗଲେ ସେକେଣ୍ଡ ଉଁ ତା ଧାମ ଏଇଟା ଯୋଉ, ଆମ ବଟ ଛତିଆ ବଟ।
ଆଜ୍ଞା।
ସେଏ ବି ତାଙ୍କ ମାଉସୀ ମା ଘରକୁ ଯାଆନ୍ତି, ତ ଓଜିନାଲ ଠାକୁର ଯାଆନ୍ତି ନା ନାଇଁ କହିପାରିବିନି। ତ ଯାଆନ୍ତି, ତା ସେଠି ଯା ଏଠୁ କିନ୍ତୁ ଯାଆନ୍ତି।
ଏଠି ବି ସବୁ ସେଇ ନୀତିକାନ୍ତି ହୁଏନି ଯେମିତି ପୁରୀରେ ହୁଏ, ସେଠି ବି ସେମିତି ହୁଏ?
ଆଜ୍ଞା ସେମିତି ତ ହେଇକି ଯାଏ, ମୁଁ ତ କେବେ ଯାଇନି ଦେଖିନି।
ଆଚ୍ଛା।
ମୁଁ କେବେ ଇଏ କରି ଯାଇନି ଦେଖିନି ମୁଁ ଶୁଣିଛି ଏତିକି ଆଉ
ଆଚ୍ଛା।
ଆଜ୍ଞା, ଆଜ୍ଞା, ଆଜ୍ଞା। ଆଉ, କଣ କିଛି? କୁହ ଆପଣଙ୍କ ସେଠି ପ୍ଲେସ ଟା କୋଉ ଭଳିଆ କଣଅଛି ଖେଳମେଳ ଆପଣ କଣ କଣ ହେଇଛି, ମାନେ ଇଏ ଆପଣ କିଛି ପ୍ରତିଯୋଗିତା ଭାଗିଅ ଉଁ ଇଏ ନିଅନ୍ତି? କଲେଜ ହଉ, ସ୍କୁଲ ହଉ, କିଛି ନିଅନ୍ତି?
ହଁ, ମୁଁ ଚେସ୍ ଖେଳିବାକୁ ଭଲ ପାଏ। ମୁଁ ଚେସ୍ ଖେଳେ, ଏ ଚେସ୍ ଖେଳେ ଆମ କଲେଜରୁ ବି ମୁଁ ପ୍ରାଇଜ ପାଇଥିଲି। ସ୍କୁଲ ଲେବୁଲରେବି ଖେଳିଛି।
ଆଜ୍ଞା ଆଜ୍ଞା ଆଜ୍ଞା ସେଇ ତଇ
ଆଉ କିଛି କୁହନ୍ତୁ।
ଆମ ଏରିଆରେ ଏଠି ପଣା ସଂକ୍ରାନ୍ତି ପାଳନ କରାଯାଏ। ଆମ ଗାଁରେ, ପଣା ସଂ କ୍ରାନ୍ତି ରେ, ଉଁ ହେଦିନ ଜାଣିଥିବ ଓଡିଆ ନବବର୍ଷର ଓଡିଆ ନବବର୍ଷ ସ ହେଟା। ସେଦିନ କୁ ମହାବିଶୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଆମର, ଆମ ଗାଁରେ ହେଟା ତିନି ଦିନ ପାଳନ କରାଯାଏ। ଆମର ସେଠି ଆମ ଗାଁରେ ମଙ୍ଗଳାମ ଅଛନ୍ତି। ସେ ମଙ୍ଗଳାଙ୍କ ମନ୍ଦିରରେ ଏ ଇଏ କରିକି ଠାକୁର ପୂଜା ପାଆନ୍ତି। ଠାକୁର କାଳେସି ଲାଗନ୍ତି ଠାକୁରଙ୍କ ଠା କୁର ଆସନ୍ତି ଲୋକଙ୍କ ଜଣେ ଲୋକଙ୍କ ଏଠି, ଆଉ ଆମର ଏଠି ନିଆଁ ଉପରେବି ଚାଲନ୍ତି। ଯୋଉ ଝାମୁ କୁହନ୍ତି ସେ ଟା ହୁଏ। ଆଉ ଶୁଣିଥିବେ କୁକୁଡା ଗୁଡା ଗୋଟେ ହୁଏ, ସେଇଟା ବି ହୁଏ। ଆମର ଏମିତି ତିନି ଚାରି ଦିନି ପର୍ବ ସେ ଆଉ। ଠାକୁର ଗାଁ ଯା, ହଁ ଠାକୁର ଗାଁ ଯାକ ବୁଲନ୍ତି, ଭୋଗ ଖାଆନ୍ତି।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଜ୍ଞା।
ଆଜ୍ଞା, ଆପଣଙ୍କ ସହିତ ବହୁତ କଥା ହୋଇ ବହୁତ ଖୁସି ଲାଗୁଛି। ତ ଆଜ୍ଞା, ଆଉ ପରେ ଫେଣି କେତେବେଳେ କଥାହବା। ଜୟ ଜଗନ୍ନାଥ, ରହୁଛି।
ଆଜ୍ଞା। ଧନ୍ୟବାଦ ଭାଉଜ।